ହଁ ଆଣ୍ଟି ମୋ କଥା ଆପଣଙ୍କୁ ଶୁଭୁଛି ତ।
ହଁ ଶୁଭୁଚି ସାଇଟରେ କିଏ କଥା ହଉଚନ୍ତି।
ସେ ବାହାରେ କଥା ହଉଛନ୍ତି ଆଣ୍ଟି ଆଜ୍ଞା ଆ ଆ କଁ କରୁଛନ୍ତି?
ଆଜି ଆମେ ନାରୀର ଶିକ୍ଷା ବିଷୟରେ ପଢିବା ନାରୀ କେମିତି ଅ ନାରୀର ଅଶିକ୍ଷିତତା ଆମ କୋଉ ରାଜ୍ୟରେ କେମିତି ଅ ଛି ସେଇଟା ଯୋଉ ବଢି ଚାଲିଚି ସେଇ ବିଷୟରେ ଆଜି ପ ଉଁ କଥା ହବା ଆମେ ଆଜି।
ଆଜ୍ଞା କହୁନାହାନ୍ତି।
ହଁ ଆମ ଭାରତରେ ଶତକଡା ଚଉସ୍ତରି ପ ଉଁ ଚଉସ୍ତରି ଦଶମିକ ଛଅ ଆ ଆଉ ଅଛନ୍ତି ଶିକ୍ଷିତା ନାରୀ। ଆଉ ଅନୁମାନିକ ଶତକଡା ପଚିଶ ଦଶମିକ ଚାରି ଅ ଛନ୍ତି ଅଶିକ୍ଷିତତା ନାରୀ। ଏହି କାରଣ ସେ ତାର ବିଭିନ୍ନ ପ୍ରକାର କାରଣ ଅଛି ତ ଅଶ ଅଶି କ୍ଷିତତା ବଢିବାର ମୁଖ୍ୟ କାରଣ ହେଲା ଆମେ ପରିବାର ଆମର ପରିବାର ଆମେ ମୁଖ୍ୟତଃ ଗାଁମାନଙ୍କରେ ଯୋଉ ପରିବାର ଗ୍ରାମାଞ୍ଚଳରେ ଯୋଉ ପରିବାର ଅଛନ୍ତି ସେମାନେ ତାଙ୍କ ଅଁ ରୁଢିିବାଦୀ ଚିନ୍ତାଧାରା ଯୋଗୁ ନାରୀମାନଙ୍କୁ ସେମାନେ ଶିକ୍ଷା ଦଉନାହାନ୍ତି ତ ତାର ମୁ ମୁଖ୍ୟ କାରଣ ହେଲା ସେମାନେ ଭାବୁଚନ୍ତି ଯେ ନାରୀମାନେ କେବଳ ଚାରି କାନ୍ଥରେ ରହିକି ଘର କାମ ଦରକାର ଘର କାମ କରି ଶି ଖିବା ଦରକାର ଏବଂ ଶାଶୁ ଘରକୁ ଗଲେ ସେମାନେ ସେଇ କାମ କରିକି ଏଁ ସେଇ କାମ କରିକି ହିଁ ରହିବେ ଏବଂ ଆଗୁକୁ ଭବିଷ୍ୟତରେ ସେଇ ରୋଷେଇ ବାସ ଭଲ ମନ୍ଦ ହିଁ କରିବେ। ଆଉ କିଛି ତାଙ୍କର କାମ ନୁହେଁ ସେଥିପାଇଁ ସେମାନେ ନାରୀମାନଙ୍କୁ ପାଠ ପଢେଇଆକୁ ଡରୁଛନ୍ତି। ଆଉ ଗୋଟେ ଓ ଆଉ ଗୋଟେ ଖରାପ ଚିନ୍ତାଧାରା ଅଛି ସେମାନଙ୍କର ସେଟା ହଉଚି ଯେ ପୁରୁଷମାନେ ସେମାନେ ଭାବୁଚନ୍ତି ଯଦି ଘରେ ଗୋଟେ ପୁଅ ଗୋଟେ ଝିଅ ଅଛି ତାହେଲେ ସେ ପୁରୁଷମାନଙ୍କୁ ପାଠ ପଢେଇବେ। ପୁରୁଷକୁ ପାଠ ପଢେଇଲେ ପୁରୁଷ ଚାକିରି କଲେ ସେ ତାଙ୍କ ବା ପ ମାଙ୍କୁ ପାଳିବ କିନ୍ତୁ ଯଦି ଝିଅକୁ ପାଠ ପଢେଇବେ ଝିଅ ତ ଚାକିରି କଲେ ସେ ତ ତା ଶାଶୁ ଘରୁକୁ ଯିବ ସିଏ କଣ ବାପା ମାଙ୍କୁ ପଚାରିପାରିବ କି ସେଇ ଏଇ ଖରାପ ଚିନ୍ ତାଧରା ଯୋଗୁ ସେମାନେ ଝିଅମାନୁଙ୍କୁ ପାଠ ପଢେଇଆକୁ ଡରୁଚନ୍ତି। ସେମାନଙ୍କ ପିଛା ପଇସା ଖର୍ଚ୍ଚ କରିଆକୁ ଡରୁଛନ୍ ଯାହା ଦ୍ୱାରା ଆମର ଆମ ରାଜ୍ୟରେ ଭାରତରେ ଆମ ଦେଶ ଭାରତରେ ମ ମ ମିଜୋରାମରେ ଶତକଡା ଚ ଅଠ୍ ଉଁ ଅଠାନବେ ଶତକଡା ଉଁ ନାରୀ ଶିକ୍ଷା ଅଛି କେରଳରେ ଚଉରାନବେସ ଶତକଡା ନାରୀ ଶିକ୍ଷା ଅଛି ଏବଂ ଲକ୍ଷାଦ୍ୱୀପ ରେ ଚୋରାନବେ ଶତକଡା ଯୋଉଠି ସବୁଠୁ ଭଲ ନାରୀ ମାନେ ଶିକ୍ଷିତ ଅଛନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ବିହାର ଏଠି ସବୁ ବହୁତ କମ୍ ପରିମାଣରେ ଶିକ୍ଷିତ ନାରୀ ଅଛନ୍ତି ଯେମିତି କିି ଛଷ୍ଟ ଛଅ ଶତକଡା ଆନ୍ଧ୍ରପ୍ରଦେଶରେ, ରାଜସ୍ଥାନରେ ଅଠଷଠି ଶତକଡା ଆଉ ବିହାରରେ ଅଠଷଠି ଶତକଡା ସେଥିପାଇଁ ସରକାର ନାରୀ ମାନଙ୍କୁ ପାଠ ପଢିବା ପାଇଁ ବିଭିନ୍ନ ପ୍ରକାର ସରକାର ପଦକ୍ଷେପ ମଧ୍ୟ ଗ୍ରହଣ କରିଛି। ସେ ପଦକ୍ଷେପ ଗୁଡା ହେଲା ଗୋଟେ ହଉଛି ବେଟି ବଚାଅ ବେଟି ପଢାଓ ଅଭିଯାନ, ଗୋଟେ ହଉଛି ସମଗ୍ର ଶିକ୍ଷା ଅଭିଯାନ, ଆଉ ଗୋଟେ ହଉଛି ଉଲ୍ଲାସ। ଏତେ ଏତେ ସତ୍ତ୍ୱେ ମଧ୍ୟ ଆମ ଲୋକମାନଙ୍କ ଚିନ୍ତାଧାରା ବଦଳି ପାରୁନି ସେମାନେ ଉ ଗ୍ରାମାଞ୍ଚଳରେ ସେଇ ନାରୀ ଅସିକ କ୍ଷିତତା ହିଁ ରହୁଛି ଏଇ ସବୁ ରୁଢି ଭାଦି ଚିନ୍ତାଧାରା ଯୋଗୁ। ତମେ କଣ କହୁଛ? କଣ ପଦକ୍ଷେପ ନେଲେ ନାରୀ କେମିତି ଶିକ୍ଷିତ ହବ କିଛି କହିଲ?
ଆଚ୍ଛା ଦେଖନ୍ତୁ ଆଣ୍ଟି ଯେହେତୁ ମଣିଷ ଗୋଟେ ସାମାଜିକ ପ୍ରାଣୀ ସେ ସମାଜ ଭିତରେ ରହେ ଠିକ ଅଛି। ତ କାହିଁକି ମଣିଷ ସମାଜ ନା ମଣିଷ ଭାବିବା ଚିନ୍ତିିବା ମାନେ ଆଗକୁ ଦୂର ଦୃଷ୍ଟି ଯୋଗୁ ମଣିଷ ବୁଦ୍ଧିମାନ ଯ ଯିବ ଭାବରେ ପରିଗଣିତ ହୁଏ। ଯଦି ଆମେ ଗୋଟେ ତାର ଗୋଟେ ମୁଦ୍ରା ଦେଖିବା ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ଗୋଟେ ହଉଛି ପୁରୁଷ ଗୋଟେ ହଉଛି ନାରୀ। ଠିକ ଅଛିେ ଦୁଇ ଜଣ ଯାକ ଅଙ୍ଗାଙ୍ଗୀ ଭାବେ ଜଡିତ। ଜଣଙ୍କୁ ଛାଡି ଆଉ ଜଣଙ୍କୁ ନେଇ ଆମେ ସମାଜର ପରିକଳ୍ପନା କରିପାରିବା ନାହିଁ। କିନ୍ତୁ ପ୍ରାୟ ଗ୍ରାମାଞ୍ଚଳରେ ଦେଖାଯାଏ କି ଯଦି ଗୋଟେ ଘରର ପରିବାରରେ ଗୋଟେ ଝିଅ ଟେ ଜନ୍ମ ହେଲା ସେଠି କାହାର ଅଫସୋସ ଥାଉ କି ନଥାଉ ଘରର ଯୋଉ ବୟସ୍କ ଲୋକମାନେ ଥାନ୍ତି ବା ବୃଦ୍ଧ ବୃଦ୍ଧା ମାନେ ଥାନ୍ତି ସେମାନେ ମାନେ ତାଙ୍କ ମୁହଁ ଟା ଶୁଖିଯାଏ ତାଙ୍କ ମୁହଁରେ ସେଇ ଖୁସି ନଥାଏ ଯେ ଝିଅ ହବ। ସେ ଭାବନ୍ତି ଯେ ବୋଝ ଉପରେ ନଳିତା ବେଡା। ଯେହେତୁ ଗ୍ରାମାଞ୍ଚଳରେ ରୋଜଗାରର ସଳ୍ପ ଥାଏ। ତ ପରିବାରରେ ତ ଏତେ କମ ଆୟ ହଉଛି। ତା ଦେହରେ ପୁଣି ଝିଅଟେ ତାର ଦିନକୁ ଦିନ ଖର୍ଚ୍ଚ ବଢିବ, ତାକୁ ପାଠ ପଢେଇବୁ, ଆଜି କାଲି ତାର ବାହାଘର କରିବୁ ଏତେ ସବୁ କଲା ପରେ ବି ଆମ ମକୁ ମିଳିବ କଣ? ସେତ ଯାଇ ଯଦି ବି ପାଠ ପଢିଲା, ପର ଘରେ ଯାଇ ପାଠ ପଢିବ। ପଢିକି ତାଙ୍କୁ ଚଳେଇବ କିନ୍ତୁ ସିଏ ବୁଝ ଯଦି ଗୋଟେ ପୁଅ ଟେ ପାଠ ପଢି ଚାକିରୀ କରୁଛି ସେ କେବଳ ଆର୍ଥିକ ଭାବରେ ଆପଣଙ୍କୁ ସାହାଯ୍ୟ କରିପାରିବ। କି ଆପଣଙ୍କ ପରିବାର କ କୌଣସି ପ୍ରକାର କଣ ନା ତାର ସହିବାର ଶକ୍ତି ନାହିଁ, ଧୈର୍ଯ୍ୟ ଶକ୍ତି ଯୋଉଟା କି କେବଳ ଗୋଟେ ଝିଅ ପାଖରେ ମିଳେ ଯେ ଧୈର୍ଯ୍ୟ ଅ ଶକ୍ତି ଆଉ ଗୋଟେ କଥା, ଗୋଟେ ଝିଅ ଯଦି ଶିକ୍ଷିତ ହେଲା, ତାହେଲେ ଆପଣଙ୍କ ପରିବେଶ ଟାକୁ ଶିକ୍ଷିତ କରିବ। ବ
ହୁଁ
ପରିବାରଟାକୁ ଶିକ୍ଷିତ କରିବ। ତ
ହୁଁ
କହିବା କଥା କହୁଛି ଯେହେତୁ ଏଇ କଥା କୁ ନେଇକି ଆମ ସରକାର ତ ଗୋଟେ ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ କରି, ଗୋଟେ ଲୋକ ଯେତେବେଳେ ମୃତ୍ୟୁ ମୃତ୍ୟୁ ବରଣ କରୁଛି ତ ତା ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। କାହିଁକି ନା ଯେହେତୁ ଆମର ଓଡିଶା ହଉଛି ଗୋଟେ କୃଷି ପ୍ର ଧନ ଦେଶ ତ ଏଠିକାରା ଲୋକମାନଙ୍କର ଆୟୁ ବହୁତ କମ୍। ବୁଝିପାରୁଛନ୍ତି ନା ତ ବିଭିନ୍ନ ପ୍ରକାର ଯୋଜନା ଦଉଛି ଯେତେବେଳେ ଗୋଟେ ଛୁଆଟେ ପେଟରେ ରହୁଛି ମା ପେଟରେ ରହୁଛି ଗର୍ଭସ୍ଥ ଶିଶୁର ର ବି ବିକାଶ ପାଇଁ ବା ସେ ଠିକ ଭାବରେ ପୋଷଣ ତତ୍ତ୍ୱ ପାଇବା ପାଇଁ ତ ଆପଣ ମାନ ଜାଣିଥିବେ ନାହିଁ ଖାଦ୍ୟ ଆକାରରେ କିଛି ସେ ଲଡୁ ହେଲା। ବାଦାମ ଲଡ଼ୁ ହେଲା। କି ଯୋଉ ଛତୁଆ ହେଲା ଏଇ ସବୁ ପୌଷ୍ଟିକ ଭାବର ଆହାର ଯୋଗେଇ ଦଉଛନ୍ତି। ଠିକ ଅଛି ତାପରେ ଯେତେବେଳେ ଗୋଟେ ମା ପ୍ରସବ କାଳୀନ ପୀଡାରେ କଣ ହଉଛି ନା ପୀଡା ତାର ଆରମ୍ଭ ହଉଛି ସମସ୍ତଙ୍କ ପା ପଇସା ନାହିଁ ଯେ ଭଲ ଭଲ ଡା ମାନେ ଡକ୍ଟରଖାନାରେ ପିଲା ଇଏ କରିପାରିବେ। ତ ସେଥିପାଇଁ ବି ପ୍ରସବ କଳୀନ ସହାୟତା ରୂପ ଫଗୁ ପାଞ୍ଚ ହଜାର କି କେତେ ଟଙ୍କା ସ ଶାହ ସହାୟତା ଦଉ ଯେତେବେଳେ ପିଲାଟି ଜନ୍ମ ମଧ୍ୟ ହଉଛି ସେ କଣ କରୁଛନ୍ତି। ନା ତାର ବି ଭରଣ ପୋଷଣ ପାଇଁ ଖାଦ୍ୟ ଯୋଗାଇ ଦଉଛ ତାପରେ ପିଲାଟି ଯେତେବେଳେ ଆଉ ଗୋଟେ କଥା ଆପଣ ଆ ଜାଣିଥିବେ। ଯେ ଆମର ଛଅ ରୁ ଚଉଦ ବର୍ଷର ପର୍ଯ୍ୟନ୍ତ ଶିଶୁଙ୍କୁ ମାଗଣା ଶିକ୍ଷା ଦିଆଯାଉଛି। ଯୋଉଥିରେ କି ବହି ଠାରୁ ଲଗେଇ ଖାତା ପେନ୍ ତ ମାନେ ବ୍ୟାଗ ଅ ଚ ଜୋତା ସାର୍ଟ ଏମିତି ଖାଇବା ପାଇଁ ବି ମ ମଧ୍ୟନ ଭୋଜନ ଯୋଗାଇ ଦଉଛନ୍ତି ତାପରେ ବି ଆମେ ଯଦି କହିବା ଆମେ ଝିଅକୁ ପାଠ ପଢେଇବାନି ଏଇଟା ହିଁ ଆମର ମୂର୍ଖାମୀ। ଦେଖନ୍ତୁ ଆପଣ ଯୋଉ କହିଲେ ଅଶିକ୍ଷିତ ନାରୀ। ତ ଅଶିକ୍ଷିତ କାହା ପାଇଁ ହଉଛି ଗୋଟେ ପରିବାର ଚାରି କାନ୍ତ ଭିତରେ ଗୋଟେ ବାପା ମା ଯଦି ସେ ପରିବାରର ଲୋକ ନ ଚାହିଁବେ ମୋ ଝିଅ ଆଜି ପାଠ ନ ପଢୁ ଠିକ ଅଛି ତାଙ୍କରି କଥା ଉପରେ କଥା ହବା। ଯଦି ଗୋଟେ ଝିଅକୁ ଆମେ ପାଠ ପଢେଇଲେଣିି ପଇସା ଖର୍ଚ୍ଚ ହଉଛି। ଠିକ ଅଛି ଆମେ ତାର ବାହାଘର କରେଇ ଦେଲେ ଠିକ ଅଛି। ଯଦି ପୁଅଟି ୱଲ ଏଜୁକେଟେଡ ଥିବ? ସିଏ କଣ କରିବ ନା ତା ସ୍ତ୍ରୀଠୁ ବି ସେଇ ଜିନିଷ ଟା ଆଶା କରିବ। ବୁଝିପାରୁଛନ୍ତି ଯାହା ଦ୍ଵାରା ତାଙ୍କ ଭିତରେ ତିକ୍ତତା ଆରମ୍ଭ ହେଇଯିବ ଠିକ ଅଛି। ତ ଯେହେତୁ ଗୋଟେ ଝିଅ ଟା ଶାରୀରିକ ମାନସିକ ଭାବରେ ଚାପ ଗ୍ରସ୍ତ ହୋଇ ପଡିବ। ସେତେବେଳେ ବାପ ଘରକୁ ତାର ଦୁଃଖ ଟା ଜଣେଇବ ବାପ ଘରକୁ କହିବେ ତୁ ତୋର ବାହା ହେଇକି ଯାଇଛୁ ତୁ ତୋର ବୁଝୁ ଆମକୁ ଏ କର ତୁ ମଲେ ବି ସେଇଠି ମରିବୁ ବଞ୍ଚିଲେ ବି ସେଇଠି ମରିବୁ ଠିକ ଅଛି। ତ ଯଦି ଝିଅ ଟା କିଛି ଶାଶୁ ଘର କଥାରେ କିଛି ମତ ନିଜର ଦିଏ। ସାଶୁ ଘର କହବେ ତୁ ଏଇଠି କିଛି କହିପାରିବୁନି ଏଇଟା ଆମ ଘରେ ତୁ ଖାଶ୍ ଖା ବି ରୁଷେଇକର ରହ ଏ କଥା ହୁଏ ଠିକ ଅଛି ତ ଝିଅ ଟା ଦେଖନ୍ତୁ ନା ମାନସିକ ସ୍ତରରେ ଶାନ୍ତି ମିଳିଲା। ନା ଶାରୀରିକ ସ୍ତରରେ ନା ଆର୍ଥିକ ସ୍ତରରେ କୌଣସି ପ୍ରକା ତା ସହିତ କଣ ନା ତାକୁ ସବୁବେଳେ ତା ସ୍ଵାମୀ ଦ୍ଵାରା ମାନେ କଣ ଅକଥାନୀୟ ଯନ୍ତ୍ରଣା ବି ମିଳୁ ଏ ତୁ ପାଠଶାଠ ପଢ଼ିନୁ ତତେ କିଏ ନେଇକି ଯିବ। ତୁ ତୋର ଇଏ ଅଛି ଯୋଗ୍ୟତା ଅଛି ଏମିତି ବହୁତ ହଉଛି ଦେଖିବ। ତ ଯେହେତୁ ସେ ଝିଅଟି କଣ କରିବ ଶେଷରେ ଯଦି ଚରମ ନିଷ୍ପତ୍ତି ନେଉଛି। କିମ୍ବା ଆତ୍ମହତ୍ୟା କରୁଛି ସେତେବେଳେ ଆମେ ବାପା ମା ଆମେ କଣ କହୁଛେ ନା ମୋ ଝିଅ ମରିଗଲା ଏଠି ପ୍ରଥମ ଭୁଲ ହଉଛି ବାପା ମାଙ୍କର ଯଦି ସେ ପାଠ ଟିକେ ପଢେଇ ଥାଆନ୍ତେ ପିଲାକୁ ଆ ମାନେ ସେ ଝିଅ ପିଲାଟିକୁୁ ତ ଆଜି ସେ କଣ ନା ଶିକ୍ଷିତ ହେଇକି ଦୁଇ କୂଳକୁୁ ହିତା ଆମର କଥାରେ ନାହିଁ କି ଦୁଇ ହିତା ଦୁଇ କୂଳକୁ ହିତା ସେ ଯଦି ଗୋଟେ ପିଲା ଯଦି ଶିକ୍ଷିତ ହେଲା ସେ କଣ ନା ତା ଶାଶୁଘରକୁ ବି କଣ ଶିକ୍ଷିତ କରିବା ସହିତ ତା ବାପଘରକୁ ବି ଶିକ୍ଷିତ କରିପାରିବ। ତାପରେ ସେ କଣ କରିବ କିଛି ଯଦି ବି ଆର୍ଥିକ ସ୍ତରରେ ଯେହେତୁ ପାଠ ପଢିଚି କିଛି ଟଉସନ୍ ହେରିକା କରିକି ବି ତା ଶାଶୁଘରକୁ କଣ କରିବ ନା
ଚଳେଇ ପାରିବ।
ହଁ ଚଳେଇ ପାରିବ। ତ ମୋ କହିବା କଥା ଆଜିକା ଯୁଗରେ ଯାହାବି ହେଲେ ସମସ୍ତେ ପାଠ ପଢିବା ଉଚିତ। ପ୍ରୃଶମ
ହ କିନ୍ତୁ ନାରୀମାନେ ବିଶେଷ କରି ନାରୀ ମାନେ ପାଠ ପଢିବା ଉଚିତ କାରଣ ନାରୀ ହିଁ ଗୋଟେ ସ୍ ପରିବାରକୁ ସମ୍ଭାଳିପାରେ। ସେ ନା ତା ଯଦି ପାଠ ପଢିଥିବ ନିଜ ଛୁଆକୁ ବି ଭଲକି ପାଠ ପଢେଇ ପାରିବ ଏବଂ ତାର ଭବିଷ୍ୟ ତ ମଧ୍ୟ ଉଜ୍ବଳ କରିପାରିବ କିନ୍ତୁ ଯଦି ସେ ପାଠପଢି ନ ଥିବ ତାହେଲେ ସେ ପର ଓପରେ ନିର୍ଭର କରିବ ପର ପାଇଁ କହିବ ଯିଏ ପ ଆଜିକାଲି ଯେମତି ଯୋଉମାନେ ପାଠ ପଢିନାହା ଯୋଉ ନାରୀମାନେ ସେମାନେ କଣ କରୁଚନ୍ତି ଟ୍ୟୁସନ୍ ଦେଇ ଦୋଉଚନ୍ତି ଛୋଟ ପିଲାଙ୍କୁ ପ୍ର-ପ୍ରଥମ ଶ୍ରେଣୀରୁ ଯୋଉଟା ଠିକ ନୁହେଁ ପ୍ରଥମ ଶି କ୍ଷିତ ଶିକ୍ଷକ ତ ଆମେ ମାଆ ମାଆ ହିଁ ପ୍ରଥମ ଥମ ଶିକ୍ଷା ଯଦି ତମ ମାଆଠୁ ଯଦି ଶିକ୍ଷା ନ ପାଇ ଚ ତମେ ଯେତେ ଟ୍ୟୁସନ୍ ଦେଲେ ଯାହା କଲେ ବି ତମେ ପାଠ କେବେ ବୁଝିପାରିବନି ପ୍ରଥମେ ମାଆ ଶିକ୍ଷା ଦବା ଦରକାର। ତାପରେ ପିଲା ଯେତେବେଳେ ନିଜେ ବୁଝିବ ସିଏ ନିଜେ ପାଠ ପଢିବା ଦର କା ସେଥିପାଇଁ ନାରୀକୁ ଶିକ୍ଷିତ ହବା ଦରକାର ଏବେ ଯେତେବେଳେ ବିଭିନ୍ନ ପ୍ରକାର ବ୍ୟାଙ୍କ ଅ ସ୍କୁଲୁ ଅଫିସ କାମ ସବୁ ପୁରୁଷମାନେ ତ ସବୁବେଳେ ବାହାରେ ରହିଲେ ଅଫିସ କାମ କଲେ କିନ୍ତୁ ସ୍ତ୍ରୀଲୋକ କଣ ଘରର ସବୁ ଦାୟି ତ୍ୱ ବୁଝିବାକୁ ପଡେ ଯଦି ଆଜି ସେ ପରିବା କିଣିବାକୁ ଯାଇ ଥିବ ତାକୁ ତ ହିସାବ ଜଣା ନଥିବ ସେ ପରିବା କେମତି କିଣିବ ତାକୁ ତ ଆ ଲୋକ ଠକିଦେବେ ଚାଳିଶ ଟଙ୍କା ବଦଳରେ ପ ପଚାଶ ଟଙ୍କା ନେଇଯିବେ ତାଠୁ ସିଏ ତ ହିସାବ କରି ଜାଣିନଥିବ ତ ପାଠପଢିବା ସେଇଟା ଜରୁରୀ। ବ୍ୟାଙ୍କକୁ ଗଲେ ସେ ବ୍ୟାଙ୍କ ଖାତାରେ ତ ସାଇନ କରିପାରିବନି ନିଜର ଦ-ଦସ୍କତ କରିପାରି ବନି ତ ସେଥିରେ ତାକୁ ଟି ପ ଚିହ୍ନ ଦେବାକୁ ପଡିବ ଆଜି ସିଏ ବ୍ୟାଙ୍କରେ ଯାଇକି ସେଠି ବିି ଠକାମିର ପରିସ୍ଥିତିର ସ୍ ସାମ୍ନା କରିବାକୁ ପଡିବ କାଲି ଯଦି ଡକ୍ଟରଖାନ ଯିବ ଡକ୍ଟର ମେଡିସିନ ସିନ୍ ଦେଲା କଣ ନାଇଁ କଣ ସେ ଲେଖି ପଢି ପାରିଲେ ସିନା ଜାଣିପାରିବ ଯେ କୋଉ ମେଡିସିନ ଦେଲା କଣ କଲା ସେ ସେ ଜିନିଷ ଜାଣିପାରିବ। ଯଦି ଡକ୍ଟର ଭୁଲ ମେଡିସିନ ବି ଦେଇଦେଲା ସେ ତାକୁ କହିବି ପାରିବନି ଯେ ଡକ୍ଟର ମୁଁ ଏଟା ମୁଁ ତ ଜାଣିନି ସେତ ପଢି ଜାଣିିନଥିବ ସେ କେମତି ଜାଣିବ ଏସବୁ ଜିନିଷ ତ ନାରୀ ଅ ଅଶିକ୍ଷିତତା ବୋହୁତ ବଡ ଅସୁବିଧାର ସମ୍ମୁଖୀନ ହବ ସେଥିପାଇଁ ଆମେ ସମସ୍ତଙ୍କୁ ଜା ଜାଗ୍ରତ କରିବା କଥା ଆମ ଆଖପାଖରେ ଯୋଉମାନେ ତାଙ୍କ ଛୁଆମାନଙ୍କୁ ପାଠ ପଢ଼ୋଉନାହାନ୍ତି କି ଶିକ୍ଷାରେ ପସଉନାହାନ୍ତି ସ୍କୁଲ ପଠୋଉନାହାନ୍ତି ଘରେ ବସିକି ବାସନ ମାଜିବାକୁ କୋହୁଚନ୍ତି। କି ଲୁଗା କାଚିବାକୁ କୋହୁଚନ୍ତି ସେମାନଙ୍କୁ ଆମେ ମୁଁ ଏ ଇଏ କରିବା ତାଙ୍କୁ ବ ମ ସାହାଯ୍ୟ କରିବା ପାଠ ପଢ଼ିବା ପାଇଁ। ତାଙ୍କୁ ଉତ୍ସାହ ଯୋଗେଇବା ସେମିତି ସେମାନେ କେମତି ପାଠପଢ଼ା ପ୍ରତି ତାଙ୍କ ଝିଅକୁ ପାଠ ପଢ଼େଇବେ। ଏଇସବୁ କଥା କହିଲେ ସେମାନେ ସବୁ ତାଙ୍କ ଛୁଆମାନଙ୍କୁ ଯାଇଁକି ସ୍କୁଲରେ ପଢେଇବେ ଯେହେତୁ ସ୍କୁଲ ବି ଆମଠୁ ପଇସା ନୋଉ ନି ମାହାଳିଆରେ ସରକାର ବିଭିନ୍ନ ପ୍ରକାର ଯୋଜନା କରିଦେଇଚନ୍ତି ଯାହା ଦ୍ଵାରା ମା ମଧ୍ୟାନ ଭୋଜନ ମିଳୁଚି ବହିଖାତା ମିଳୁଚି ତ ସେମାନଙ୍କୁ କୌଣସି ପ୍ରକାର ଅସୁବିଧା ହବନି ପଇସା ପତ୍ରର। କେବଳ ଆମେ ତାନ୍ କୁ ବୁଝେଇବାର ଅଛି ଯେ ତାଙ୍କର ଚିନ୍ତାଧାରା ଛାଡିକି ଏଇ ରୁଢିିବାଦୀ ଚିନ୍ତାଧାରା ଛାଡି କି ସେମାନେ ଭଲ ଚିନ୍ତା ଧାରା କରିକି ଝିଅମାନଙ୍କୁ ମଧ୍ୟ ଶିକ୍ଷା ସ୍ତରରେ ପହଞ୍ଚାଇବା ପାଇଁ ନ ନ ପହଞ୍ଚାଇଲେ ସେ ଯଦି ନିଜେ ପଢିବ ନିଜେ ଚାକିରୀ କରିବ ନିଜେ ରୋଜଗାର କରିବ ତାକୁ କୌଣସି ପୁରୁଷ ଦର କାରନାହିଁ। ତାକୁ ନିଜ ପାଇଁ ନିଜେ ସେ ନିଜେ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ହେବ। ଆଉ ନିଜ ପାଇଁ ହିଁ ନିଜେ ବଞ୍ଚିବ। ନିଜ ବାପା ମାଙ୍କୁ ବି ସେ ପଚାରିବ ଯେତିକି ଆଜି ଯୁଗରେ ପୁଅ ପଚାରୁନାହାନ୍ତି ସେ ତିକେ ଝିଅ ପଚାରିବ ବାପା ମା କ ହଁ ନା ନାଇଁ କଣ କହୁଛ ତମେ।
ହଁ ଦେଖନ୍ତୁ ଆଜି ଆମର ଯେଉଁ ରାଷ୍ଟ୍ରର ପ୍ରଥମ ନାଗରିକ ଯିଏ ରାଷ୍ଟ୍ରପତି ସେ ବି ଜଣେ ନାରୀ ସେବେ କଷ୍ଟ କରିକି ଆଜି ଯାଇକି ଏତେ ବଡ ଇଏରେ ଅଛନ୍ତି ଠିକ ଅଛି ତ ଆ ଆଜିକା ଯୁଗରେ ସବୁ ସମ୍ଭବ ଯେ ଆମେ କରିପାରିବା ଯଦି ଆମ ମନରେ ଆତ୍ମନିର୍ଭର ଆତ୍ମ ସି ଆତ୍ମବିଶ୍ଵାସ ଅଛି ଯଦି ମଣିଷ ନ ଗୋଟେ ଝିଅ ହଉ ଯିଏ ବି ହଉ ଯଦି ଆତ୍ମବିଶ୍ଵାସ ତା ନିଜ ନଥିନା ସେ କୌଣସି କାର୍ଯ୍ୟ କରିପାର